ଉ
ହାଲୋ।
ହାଲୋ। ନମସ୍କାର, କେମିତି ଅଛନ୍ତି?
ମୁଁ ବହୁତ ଭଲରେ ଅଛି, ସେ ଜଗନ୍ନାଥଙ୍କ କୃପା ସବୁ, ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲରେ ଅଛି, କିଛି ଅସୁବିଧା ହେଇନି, ସବୁ ଭଲ ଚାଲଚି।
ମ୍ୟାଡ଼ାମ, ଆପଣଙ୍କର ଶବ୍ଦ ଗୁଡ଼ାକ ପୁରା ଧୀରେ ଧୀରେ ଆସୁଛି।
ଆଚ୍ଛା ହଁ, ଏବେ ଏବେ ଶୁଭା ଗଲା।
ହଁ ଏବେ ପ ଦେ ଶୁଭାଗଲା, ବହୁତ ଭଲ ଶୁଭା ଗଲା, କଣ କରୁଥିଲେ ଆପଣ ଏବେ?
ମୁଁ କିଛି ନାହିଁ, ଟିକେ ପଢ଼ୁଥିଲି।
କଣ ପଢୁଥିଲେ, ମାଡାମ ତାହେଲେ ଆଜି
ଏଇ ଯୋଉ ପ୍ରାକୃତିକ ବିପର୍ଯ୍ୟୟ
ଆଚ୍ଛା, ଆଚ୍ଛା ଇଏ ତ ବହୁତ ଗୋଟେ ବଢିଆ ଭ ବହୁତ ଭଲ ବିଷୟ, ଅ ଆପଣ ପ୍ରାକୃତିକ ବିପର୍ଯ୍ୟ ଉପରେ କଣ ପଡ଼ିଲା ଏବେ?
ମୁଁ ପଢ଼ୁଥିଲି, ଏଇ ଯଉ ପ୍ରାକୃତିକ ବିପର୍ଯ୍ୟୟ ଆସିବା ଦ୍ଵାରା, ଆମର ହ ଯେହେତୁ କା ପ୍ରାକୃତିକ ବିପର୍ଯ୍ୟୟ ଗୁଡ଼ାକ ମାନେ ଉଁ ପାଇଁ, ଆମେ ପ୍ରାୟତଃ ପ୍ରିପେୟାର୍ ନଥାଉ ଆଗରୁ ଅଁ ଯେହେତୁ ପ୍ରସ୍ତୁତ ନଥାଉ, ତେଣୁକରି ଯଉ ସବୁ ଅସୁବିଧା ହୁଏ ଅଁ, ତାର ସରକାର କେମିତି ତା ତାଠୁ ଲୋକଙ୍କୁ ଉଦ୍ଧାର କରନ୍ତି ତାହା ସହିତ କେମିତି ସୃଷ୍ଟି ହୁଏ, ପ୍ରାକୃତିକ ବିପର୍ଯ୍ୟୟ କାହିଁକି ସୃଷ୍ଟି ହୁଏ, ଏହିସବୁ ବିଷୟରେ
ଯେମିତିକି ଆପଣ କହିଲେ, ପାଁ ଆମେ ପ୍ରସ୍ତୁତ ନଥାଉ ପୂର୍ବରୁ ସେଇଥିପାଇଁ ତ, ତାର ନାମ ନାମକରଣ କରାଯାଇଛି ପ୍ରାକୃତିକ ବି
ପ୍ରାକୃତିକ ବିପର୍ଯ୍ୟୟ, ନିହାତି ଭାବରେ।
ନହଲ ନହେଲେ ତ ଆମେ ପୂର୍ବରୁ ପ୍ରସ୍ତୁତ ହୋଇ ରହିବା, ଆଉ ଯାହାକି ଆମେ ପ୍ରାକୃତିକ ବିପର୍ଯ୍ୟୟ କରିପାରିବା ନାହିଁ। କି, ଯାହା ଦ୍ଵାରା କିଛି ଆମର କ୍ଷତି ବି ଘଟିବ ନାହିଁ। ତେବେ ଆପଣ ମତେ କହିପାରିବେ, ଏ କିପରି ସୃଷ୍ଟି ହଉଛି ଯେମିତି ମରୁଡି ବନ୍ୟା ଲୋକମାନଙ୍କ ଦ୍ଵାରା ବ ତିଆରି କରାଯାଉଥିବା ବନ୍ୟା
ହଁ ନିହାତି ଭାବରେ, ଦେଖନ୍ତୁ ପ୍ରକୃତରେ କଣ ହେଉଛି ନା ଆମର ଅଁ ପ୍ରାୟତଃ ଦିଟା ଜିନିଷ ଅଛି ହେଲା, ଗୋଟେ ରହୁଛି ଭୂମି କ ମ୍ପ, ଆଉ ଗୋଟେ ହଉଛି ସୁନାମି। ଅଁ ଯେମ ଯେମିତିକି ଆମର ଯେ ଭୂଗୋଳରେ ବି ଆପଣ ଯଦି ପଢ଼ିଥିବେ ଜାଣିଥିବେ ନିହାତି, ମାନେ ଯଦି ଆମର ଏଇଠି ଯଦି ସ୍ଥଳ ଅ ମାନେ ଆମର ସବୁ ଏଇ ଯଉ ଭୁ ତଳ ଜାଗାରେ ସବୁ ସ୍ଲେଟ୍ ଗୁଡ଼ାକ ନିଜ ନିଜ ଭିତରେ ଘଷି ହୁଅନ୍ତି, ସେଇ ଘ ତି ହେଲା ମଧ୍ୟରେ ଯଦି କିଛି ସ୍ଲେଟ୍ ଓଲଟିଯାଏ, ତାହେଲେ ସେହି ଜାଗାଟା ହଲିଯାଏ। ତ ହଲିଗଲେ, ସେଇଟା ଯଦି ସ୍ଥଳ ପଥରେ ହଲିିଗଲା, ତାହେଲେ ସିଏ ହେଇଯିବ ଭୂମି କମ୍ପ, ଆଉ ଯଦି ଜଳପଥରେ ହେଇଗଲା ସିଏ ହେଇଯିବ ସୁନାମୀ। ତ ସୁନାମି ଯଦି ହେଲା ସୁନାମି ହେଲେ କଣ ହବ ନା, ପାଣିଟା ପଳେଇ ଆସିବ ଆଉ ପାଣିଟା ଯେହେ ତୁ ମାନେ ସେଇ ଜାଗାଟା ଯେହେତୁ ପୁରା ବହୁତ ଜୋରରେ ହଲି ହଲିଯିବ, ତ ସମୁଦ୍ର ଭିତରେ ତ ବହୁତ ପାଣି ଥାଏ ସେ ପାଣି ଆସିବା ଦ୍ୱାରା କଣ ହେବ ନା ସେଇ ସମୁଦ୍ରକୁ କନେକ୍ଟ କରିକି ଯଉ ସବୁ ନଦୀ ଗୁଡା ଥାଆନ୍ତି ସେଇଗୁଡାକରେ ବି ହୁଏ ଆଉ ଗୋଟେ କାରଣ ହଉଛି ଅତ୍ୟଧିକ ବର୍ଷା ହେଲେ ମଧ୍ୟ୍ୟ ଆମର ବନ୍ୟା ସୃଷ୍ଟି ହୁଏ।
ଖାଲି ଆପଣ ଶୁଣିଥିବେ ଯେମିତି କିି କେତେ ସେ ଗୁଟେ ଥାଉଛି ସେଗୁଟ ଥାଉଛି ମନୁଷ୍ୟକୃତ ବନ୍ୟା।
ନିହାତି ଭାବରେ।
ତ ସେ ଯୋଉ ମନୁଷ୍ୟ କୃତ କୃତ ବନ୍ୟା ଥାଏ ସେଗୁଡିକ କେମିତି ସୃଷ୍ଟି ଟି କରାଯାଉଛି?
ଦେଖନ୍ତୁ ମନୁଷ୍ୟ କୃତ୍ୟ ବନ୍ୟା ଗୁଡ଼ାକ ତ ପ୍ରଥମେ ହଉଛି ଆମର ଯେଉଁ ଓ ମାନେ କିଛିଟା ଆମକୁ ସାହାଯ୍ୟ ହେବା ପାଇଁ ମଧ୍ୟ ସୃଷ୍ଟି ହୁଏ। ଆଉ କିଛିଟା ମାନେ କାହାର କିଏ ନିଜର ଭଲ କରିବା ପାଇଁ ମନୁଷ୍ୟକୃତ ବନ୍ୟା ହୋଇଯାଏ ଯେମିତିକି ଆମେ କହିବା ଯଦି ଦୁଇଟା ରାଜ୍ୟ ମଧ୍ୟରେ ଯଦି ଝଗଡ଼ା ଚାଲିୁଥିବ ମାନେ ଗୋଟେ ଯେମିତିକି ଆମର ମହାନଦୀକୁ ନେଇକି ଆମର ଆଉ ଆମ ପଡ଼ୋଶୀ ରାଜ୍ୟ ଓଡ଼ିଶା ସେ ଆଉ ତାର ପଡ଼ୋଶୀ ରାଜ୍ୟ ଭିତରେ ଛତିଶଗଡ଼ ମଧ୍ୟରେ ସବୁବେଳେ ଇଏ ଚାଲିଥାଏ ତ ସେ କଣ ହୁଏ ଯେତେବେଳେ ତାଠୁ ଅଧିକ ପାଣି ହେଇଯାଏ ଯଦି ହଠାତ ଛାଡିଦେଲା ମାନେ ନିହାତି ଭାବରେ ଓଡ଼ିଶାରେ ବନ୍ୟା ପଳାଇ ଆସିବ କାହିଁକିନା ଆମେ କଣ୍ଟ୍ରୋଲ୍ କରିବା ପାଇଁ ସେତିକି ସଜାଗ ରହିଥିବା ଦରକାର ନା, ଆଉ ଗୋଟେ ହେଉଛି ନା କିଛିଟା ଜାଗାରେ ଆମକୁ ନିଜକୁ ସେମିତି କରିବାକୁ ପଡ଼େ କିଛିଟା ଗେଟ୍ ଏଇ ନଈବନ୍ଧ ଗୁଡ଼ାକରେ ଖୋଲିବାକୁ ପଡ଼େ ଆଉ ଯଦି କିଛି ଆମକୁ ସେମିତି ଦରକାର ହଉଛି। ନହେଲେ ସେଇ ଦିଟା ଜିନିଷ ରୁ ହିି ତ ଆମର ମନୁଷ୍ୟକୃତ ବନ୍ୟା ହୁଏ କିନ୍ତୁ ପ୍ରାକୃତିକ ବନ୍ୟା ତା ସହିତ ମର ଆମର ଯେଉଁ ଭୂମିକମ୍ପ ହୁଏ ଭୂମିକମ୍ପ କପଟା ବି ବହୁ ସବୁଠୁ ବହୁତ ବଡ଼ ବିପର୍ଯ୍ୟୟ ସୃଷ୍ଟି କରେ ଯେ ଏମିତିକି ମାନେ ଆମେ କିଛି ଗୋଟେ କରୁଥିବା ଆମେ ଜାଣିନଥିବା ହଠାତ୍ କଣ ହେଉଛି ମାନେ ହଠାତ୍ କଣ ହେବ ମାନେ କିଛିଟା ସ୍ଲେଲେଟ ଯେତେବେଳେ ଓଲଟିଯାଏ କିମ୍ବା ହଲିଯାଏ ମାନେ ହଠାତ୍ ଘର ଗୁଡ଼ା ଭାଙ୍ଗିଯିବ। ସେ କିଏ ଘରେ ଥିବ କିଏ କୋଉଠି ଥିବ।
ହଁ ହଁ। ନିଶ୍ଚୟ ଆପଣ ଯେ ଯେମିତି ଏବେ ଦେଖିଥିବେ ଏବେ ବର୍ତ୍ତମାନ ଆଉ ଗୋଟେ ଭୂମି ଆସିଥିଲା ଆଉ ସେ ଯାହା ଫଳରେ ବିଦେଶରେ ବହୁତ ଲୋକମାନେ ମୃତ୍ୟୁବରଣ କରି ଥିଲା ଆଉ ବହୁତ ଜଣ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ନିହାତି ଭାବରେ। ଯେତେ ଯା ହେଲେ ବି ବର୍ତ୍ତମାନ ଆମେ ଟିକେ ସଜାଗ ରହିପାରୁଛେ ଆମର ଯଉ ପାଣିପାଗ ବିଭାଗ ଆମକୁ ଟିକଏ କହିଦେଇ ପାରୁଛନ୍ତି ଯେ ନିହାତି ଅ ଭାବରେ ଆମର ଏଇ ସମୟରୁ ଏଇ ସମୟ ମଧ୍ୟରେ ହବ। ତା ଫଳରେ ଯାହାଫଳରେ ଆମେ କଣ କରୁଛେ ନା ସେଇ ଯେଉଁ ଯେଉଁ ଅଞ୍ଚଳରେ ବନ୍ୟା ବ୍ୟାପିବାର ସମସ୍ୟା ଥାଉଛି ମାନେ ସମ୍ଭାବନା ଥାଉଛି ସେହି ଅଞ୍ଚଳର ଲୋକମାନଙ୍କୁ ଉପର ଜାଗାକୁ ଅ କିମ୍ବା ଯୋଉ ଉଚ୍ଚ ସ୍ଥାନକୁ ଅ ମାନେ ନେଇ ନେଇ ଯାଉଛନ୍ତି ସାର୍। ଦର ତା ଛଡ଼ା ତାଙ୍କୁ ସେହି ସମୟରେ ମଧ୍ୟ ମଧ୍ୟ ବହୁତ ହେଲିକପ୍ଟରରେ ଆସିକି ବହୁତ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ଯେମିତି ଚୁଡା ଦଉଛନ୍ତି ମୁଢି ଦଉଛନ୍ତି ଆପଣ ବି ପ୍ରତିବର୍ଷ ଶୁଣୁଥିବେ। ଆ ଆମର ଖବରରେ ନିହାତି ଭାବରେ
ଆଜ୍ଞା ନିଶ୍ଚୟ ଯେମିତି ଆପଣ ପ୍ରତି ଯେତେବେଳେ ବର୍ଷା ଆସୁଥିବାର ପୂର୍ବାନୁମାନ ଯେମିତି ମିଳିଯାଉଛି। ଯେମିତି ପ୍ରତି ଘଣ୍ଟାରେ ଦୂରେଏଇ ଦୂର ସଞ୍ଚାର ଯନ୍ତ୍ର ସାହାଯ୍ୟରେ ଆପଣଙ୍କୁ ମେସେଜ ପଳେଇ ଆସୁଛି। ଯେ ବାର୍ତ୍ତା ପଳେଇ ଆସୁଚି ଯେ ଏତିକି ସମୟ ଭିତରେ ବର୍ଷା ହବ ଏତିକି ସମୟ ଧରି ବର୍ଷା ହବ ଦୟାକରି ଆପଣ ମାନେ ସଜାଗ ରୁହନ୍ତୁ ଓଡ଼ିଶା ଓଡ଼ିଶା ସରକାର ଏଇଭଳି ମେସେଜ ପଠେଇ ଦେଉଛନ୍ତି ମୋବାଇଲକୁ।
ନିହାତି ଭାବରେ ହଁ ବର୍ତ୍ତମାନ ତ
ପାଇଁ ଗମ ଅ ସରକାର ମଧ୍ୟ ଏବେ ନୂଆ ନିୟମ ଲାଗୁ କରିଛନ୍ତି ଯେମିତି ଆପଣଙ୍କ ମୋ ଆପଣଙ୍କ ସେ ଦୂରସଞ୍ଚାର ଯନ୍ତ୍ର ଯେ ଜୋର ବାଜି ଯଉଠିବ ଆଉ ଆପଣ ମଧ୍ୟ ସେ ସଜାଗ ହୋଇପାରିବେ।
ନିହାତି ଭାବରେ କାହିଁକି ନା ଦେଖନ୍ତୁ ଆଜ କାଲିକା ପ୍ରତ୍ୟେକ ଲୋକଙ୍କ ହାତରେ ସେ ବୁଢ଼ାବୁଢ଼ୀଠୁ ଆରମ୍ଭ କରିକି ଛୋ ଛୋଟ ଛୁଆ ଯାଏ ସମସ୍ତଙ୍କ ହାତରେ ଫୋନ୍ ରହିଲା। ତ ଫୋନ୍ ଦ୍ୱାରା ସମସ୍ତେ ସଚେତନ ହେଇପାରିବେ। ତେଣୁକରି ଏହି ବ୍ୟବସ୍ଥାଟା ହେଇଛି। ଆଉ ଏଇଟା ବି ସରକାରଙ୍କ ଦ୍ଵାରା ବହୁତ ଭଲ ବ୍ୟବସ୍ଥା ମାନେ ଗୋଟେ ବହୁତ ଭଲ ପଦ କ୍ଷେପ ନେଇଛନ୍ତି ନା କଣ କହୁଛନ୍ତି।
ନାଇଁ ବହୁତ ଭଲ ବ୍ୟବସ୍ଥା କ ସରକାର ଯାହା କରୁଛନ୍ତି ଆମ ଭଲ ପାଇଁ କରୁଛନ୍ତି। କିନ୍ତୁ କେତେକ ଜାଗାରେ ସରକାର ଆହୁରି ବି ପଦକ୍ଷେପ ନେବା ଦରକାର ଯେମିତି କିି ତଳିଆ ଅଞ୍ଚଳର ଲୋକମାନେ ହଠାତ୍ କେତେବେଳେ ପାଣି ମାଡି ଆସିବ ସେଇଟା ଲୋକମାନଙ୍କୁ ବି ଜଣା ନାହିଁ। କିନ୍ତୁ ଯେତେବେଳେ ଯେମିତି ମୁଁ କହିଲି ମନୁଷ୍ୟକୃତ ବନ୍ୟ ଷ୍ଟାର୍ଟ ହେଇଯାଉ। ଆରମ୍ଭ କରାଯାଉଛି ଲୋକମାନେ ନିଜର ସୁବିଧା ପାଇଁ ପାଣିକୁ ବନ୍ଧାଇ ରଖୁଛନ୍ତି ଯେତେବେଳେ ଦରକାର ସେତେବେଳେ ତାକୁ କାଟି ଦଉଛନ୍ତି ଯାହା ଫଳରେ ଏବେ ଆପଣ ଶୁଣିଥିବେ ଗୋ ଗୋଟିଏ ସମ୍ବାଦ ଆସିଥିଲା ଯେ କଣ ନା ମନୁଷ୍ୟକୃତ ବନ୍ୟା ଦ୍ଵାରା ଅ ବହୁତ ଲୋକ ନିଜର ବିସ୍ଥାପିତ ଜମି ହରାଇଲେ ବହୁତ ଲୋକ ନିଜର ଫସଲ ମଧ୍ୟ ନଷ୍ଟ କରିଲେ ଫସଲରେ ଲୁଣ ଲୁଣିଆ ବାଲି ପଶିଗଲା। ଏଇଭଳି ଆପଣ ଶୁଣିଥିବେ ତ ସେଥିପାଇଁ ପୂର୍ବରୁ ସଜାଗ ହେବା ଦର ତ ସଜାଗ କଣ ସଜ ଏଥିରେ ସଜାଗର କିଛି କ କଥା ହିଁ ଆସୁନାହିଁ। କଣ କହ ନା ଏଇଗୁଡିକ ପ୍ରତି ଗମେଣ୍ଟ ନିଜର ଅ ସରକାର ନିଜର ଦୃଷ୍ଟିକ୍ଷେପ କରିବା ଦରକାର।
ନିହାତି ଭାବରେ। ତାପରେ ଆଉ ଗୋଟେ କଥା କଣ ହଉଛି ନା ଆମର ସମାଜରେ ଅ ଯଦି ମାନେ କହୁଛି ଏଇ ଏଇ କଥା ନୁହଁ ଯୋଉ ଘର ଅ ସବୁ କରିକି ରହିଛନ୍ତି ସବୁ ନଦୀ ତଟରେ ତ ନଦୀ ତଟରେ ତ ମାନେ ବନ୍ୟା ହବାର ସ ସମ୍ଭାବନା ଅଛି। ଯଦି ବି ତାଙ୍କୁ ସରକାର କହୁଛି ତମେ ଏଇଠୁ ଉଠିଯାଅ ଆଉ ଉଠିଯାଅ ଏଇଠି ଏଇ ଲ୍ୟାଣ୍ଡକୁ ଛାଡ଼ିଦିଅ ଆଉ ଆମେ ତମକୁ ଅଲଗା ଜାଗାରେ ଜମି ଜମି ଦବୁ ତାହେଲେ ବି ସେମାନେ ରାଜି ହଉନାହାନ୍ତି କାହିଁକି ନା ତାଙ୍କର ସେଇ ଭୁଇଁ ସହିତ ଗୋଟେ ଅ ମାନେ ଅ ଆଟାଚମେଣ୍ଟ ରହିଯାଇଛି ଯୋଉଟାକୁ କି ସେମାନେ ହରେଇବାକୁ ଚାହୁଁନାହାଁନ୍ତି। ଆଉ ତେଣୁକରି ଯେମିତି ଆପଣ ଅ ଶୁଣିଥିବେ ମାନେ ଆମର ଯୋଉ ଅ ଉଁ କଣ କହିଲେ ଏଇ ଯୋଉ ଆମର ବେଦାନ୍ତ ଶୁଣିଥିବେ? ଆମର ନିୟମଗିରି ପାହାଡରେ ଦେଖନ୍ତୁ ସେଇଠି ଯେମତି ମାନେ ଆପରୁ ସେଇ ଜାଗାରେ ଅ ଯେତେବେଳେ ସେଇ ଜାଗାରେ ଅ ଆମର ମାଇନ୍ସ ହବ କିମ୍ବା ଯେ ଲୋକଙ୍କୁ ତ ଅସୁବିଧା ହବ ହିଁ ନା ସେଇସବୁ ମାନେ ବାୟୁ ପ୍ରଦୂଷଣ ହବ ଜଳ ପ୍ରଦୂ ଉଁ ଉଁ ଦୂଷିତ ହେବ ଏସବୁ ଦ୍ୱାରା ଲୋକଙ୍କୁ ଅସୁବି
ତେଣୁ ଜଳ ପ୍ରଦୂଷଣ ହେବା ସ ସହିତ ମଧ୍ୟ ସେମାନେ ନିଜର ଯଉ ଜମି ଗୁଡ଼ାକ ଅଛି ସେଇଗୁଡ଼ାକ ବି ହରେଇବେ। କଣ କହିଲେ ସେମାନେ ତା ସେଇଗୁଡାକ ନିଜର ଭବିଷ୍ୟତ ପାଇଁ ସୁରକ୍ଷିତ କରି ରଖିଛନ୍ତି। କିନ୍ତୁ ସେମାନେ ତାକୁ କମ ପଇସା ଦେଇକି ନେଇଯିବାକୁ ଚାହୁଁଛନ୍ତି। ଯାହାଫଳରେ ତାଙ୍କ ଲାଭ ମଧ୍ୟ କମିଯିବ।
ସେଇ କଥା ମାନେ ଦେଖନ୍ତୁ ପ୍ରଥମେ ଯେତେବେଳେ ଏଇ ଜିନିଷଟା ପ୍ରଥମେ ହେଇଥିଲା ତ ଲୋକମାନେ ସେ କହିଲେ ଆମେ ଜମିର ଯେତିକି ପଇସା ଥିଲା ଆମେ ତାଠୁ ଅଧିକ ଦେବା ପାଇଁ ରାଜି ଅଛୁ ବୋଲି କହିଦେ ଥିଲେ ମାନେ କିଏ କହିଥିଲେ ଆମ ବେଦାନ୍ତ ଇଏ ତରଫରୁ କହିଥିଲେ କିନ୍ତୁ ସେମାନେ ରା ରାଜି ହେଲେନି କାହିଁକି ରାଜି ହେଲେନି? ଦେଖନ୍ତୁ ସିଏ ବି ଗୋଟେ ତାଙ୍କ ଦୃଷ୍ଟିରୁ ବି ସେ ଜିନିଷ ଠିକ ଯେ ମାନେ ଆମେ ବର୍ତ୍ତମାନ ଆମେ ଯୋଉ ଘରେ ରହୁଛୁ ହଠାତ୍ କିଏ ଆସି ଆମକୁ ଉଠେଇଦବା ଆମେ କଣ ସାଙ୍ଗେ ସାଙ୍ଗେ ଛାଡ଼ିକି କଣ ସେଇଟା ପଳେଇବା ଯେହେତୁ ସେ ସେ ନିୟମଗିରି ପାହାଡ଼କୁ ସେ ତାଙ୍କର ନିଜର ମା ବାପ ବା ମା ସବୁ ମାନୁଛନ୍ତି ତେଣୁ ସେ ତାଙ୍କ ଦେବୀ ବୋଲି ମାନୁଛନ୍ତି ସେ ତାକୁ ଖାଇବାକୁ ଦଉଛି ତାକୁ ରହିବାକୁ ଦଉଛି ବୋଲି ମାନୁଛନ୍ତି ଆଉ ସେ ତେଣୁକରି ନିଜ ଘରୁ କାହିଁକି ଯିବା ପାଇଁ ଚାହିଁବି ବୋଲି ସେ କହୁଛନ୍ତି ଆଉ ତାପରେ ଦେଖନ୍ତୁ ଆଉ ଗୋଟେ କଥା ବି ମାନେ ଯେତେ ଯାହା ହେେଲେ ସେ ନିୟମଗିରି ପାହାଡ଼ରରେ ଯେଉଁ ଅଞ୍ଚଳ ରହିଛି ସିଏ ହେଉଛି ଗୋଟେ ଆମର ଦୁର୍ଗମ ଅଞ୍ଚଳ କହିଲେ ଚଳେ। ଆଉ ଅ ଜଣେ ଯଦି ଦୁର୍ଗମ ଅଞ୍ଚଳରୁ ଆସି କି ହଠାତ୍ ସହରରେ ବସିଯାଇକି ସହରୀ ସହରର ଚାଲିଚଳଣି ସହିତ ମିଶିବା ବି କଷ୍ଟସାଧ୍ୟ।
ନିଶ୍ଚୟ ଆଜ୍ଞା କେମିତି ଯେମିତିକ ଆପଣ କହିଲେ ସେମିତି ଯେ ବ ସେଇ ପାହାଡ଼ ସବୁଜ ଗଛଲତାରୁ ଆମେ ବହୁତ ପ୍ରକାର ମଧ୍ୟ ଜି ଅ ଦୈନନ୍ଦିନ ଜୀବନ ପାଇଁ ଉପକରଣ ପାଇପାରୁଛେ। ତ ତାକୁ ଯଦି ଆମେ ଏମିତି ନଷ୍ଟ କରି ଚାଲିବା କି କାହାର କଥା ଫଳରେ ଆମେ ତାକୁ ଦେଇଦବା ଅଲଗା ଲୋକକୁ ତାହେଲେ ଆମେ ବହୁତ୍ ଅସୁବିଧାର ସମ୍ମୁଖୀନ ମଧ୍ୟ ପରବର୍ତ୍ତୀ ସମୟରେ ହୋଇପାରିବା।
ନିହାତି ଭାବରେ ଆଉ? ଆପଣଙ୍କ ଅଞ୍ଚଳରେ ବନ୍ୟା ବାତ୍ୟା ମରୁଡ଼ି କି ଭୂମିକମ୍ପ
ନାଇଁ ଆମ ଅଞ୍ଚଳରେ ଯେମିତି କ ଆପଣ କହିଲେ ଆପଣଙ୍କ ପଟେ ସବୁଜ ଆମ ପଟେ ସେମିତି ସବୁଜରେ ପରିପୂର୍ଣ୍ଣ ଅଛି କିନ୍ତୁ ଏତେ ମାତ୍ରାରେ ବନ୍ୟା ବାତ୍ୟା ହୁଏ ନାହିଁ ଆମପଟେ ମାନେ ମଧ୍ୟମ ଧରଣର ସବୁ ଜିନିଷ ହୋଇଥାଏ। ମଧ୍ୟମ ଧରଣ ରଥିବା ଦ୍ଵାରା ଆମ ପଟେ କ୍ଷତି ମଧ୍ୟ କମ ହୋଇଥାଏ କିନ୍ତୁ ଆମ ପଟେ ଆମ ପଟେ ହା ହାତୀ ହାତୀମାନଙ୍କ ଉପଦ୍ରବ ଲାଗି ରହିଚି।
ଆଚ୍ଛା।
ହାତୀ ମାନେ ବହୁତ୍ ଫସଲ ନଷ୍ଟ କରୁଛନ୍ତି ସେତେବେଳେ ଲୋକମାନଙ୍କୁ ମଧ୍ୟ ମାରିଦଉଛନ୍ତି କେତେବେଳେ କୋଉ ଲୋକମାନେ ଫୁଲ ତୋଳିବାକୁ ଯାଉଚନ୍ତି ସେମାନଙ୍କୁବି ବିନା କାରଣରେ ମାରି ଦଉଛନ୍ତି ବିନା କ୍ଷତିରେ
ଆଚ୍ଛା ହଉସେ ଯାହାବି ହଉ ଆ ହଁ। ଯାହା ହଉ ଆପଣଙ୍କ ସହିତ ଖୁସି କଥା ହେଇକି ଭାରି ଖୁସି ଲାଗିଲା
ଆଜ୍ଞା ଆଜ୍ଞା ଧନ୍ୟବାଦ୍।
ହୁଁ ଭଲ ଆବେ ରହୁଚି।